ହାଲୋ।
କ। ହରି ଓମ୍।
ହଁ ତୋ କଥା ମତେ ବହୁତ୍ ସ୍ଲୋ ଶୁଭୁଚି।
ମୋର ତ ଭଲ୍ୟୁମ୍ ପୁରା ଫୁଲ୍ ଅଛି ବଟ୍ ତତେ ସ୍ଲୋ କାହିଁ ଶୁଭୁଚି?
ଏବେ ଶୁବୁଚି।
ହଁ ତୋ କଥା ତ ମତେ ଶୁବୁଚି।
କିନ୍ତୁ ତୋ ଭୟସ୍ ମତେ ବହୁତ୍ ସ୍ଲୋ ଶୁବୁଚି ମାନେ ବହୁତ୍ ସ୍ଲୋ।
ହାଲୋ।
ହଁ ମାନେ ଶୁବୁଚି ନୋ ଡାଉଟ୍ କିନ୍ତୁ ବହୁତ୍ ସ୍ଲୋ ଶୁବୁଚି।
ଏଇଟି ତ କିଛିସ୍ ନାହିଁସ୍। ପିକର୍ ବିକର୍ ଅପ୍ସନ୍ ମାନେ ମୁଁ ତ ଭଲ୍ୟୁମ୍ ଫୁଲ୍ ଅଛି। ଭଲ୍ୟୁମ୍ ତ ଫୁଲ୍ ଅଛି ଶୁଭୁନି କାଇଁ ତତେ।
କିଛି ତୁ ଇଏ କଡ଼୍ ଫଡ଼୍ ଦେଇଚୁ କି?
ଚାର୍ଜର ଟା ଲାଗିଚି କାଢି ଦେବି।
କାଡ଼୍ଦେନି ଦେଖିଆ।
ହଁ କ।
ହାଁ ଏବେ ଠିକ୍ ସୁବିଲା।
ଓ ନୋ।
ୟେସ୍ ଗିଳି ସାର୍ଲୁ କି?
ନାଁ ଶୋଇ ପଡିଥିଲି।
ଶୁଣେ ମାନେ ତତେ କହିଁଥିଲି ନା ସେ ଧନର ଗର୍ଲଫ୍ରେଣ୍ଡ୍ ଆସିବ କହିଥିଲେ।
ମତେ ଏବେ ବି ଠିକ୍ ରେ ଶୁବୁନି ବଟ୍ ଆର୍ଜେଷ୍ଟ୍ ନା ଆସିଲାନି ନୁଅଁ କଣ ମତେ ଏତେ ଚିଡା ଲାଗିଲା ଆରେ ମୁଁ କଇଲି କଣ ସିଏ କହିଥିଲା ଦିଦି ଆଉ ତୁ ରାତିରେ ଖାଇଆକୁ କରିବୁନି ଆଉ ମୁଁ ନେଇକିନା ଯିବି ମୁଁ ତାକୁ ମନା କଲି। ହେଲେ ବି ସେ ନା ଦିଦି ମୁଁ ମାମା ପାକରୁ ପଇ ସା ନେଇକି ଯିବି ତୋ ପାଇଁ ଆଉ ତା ପାଇଁ ଖାୟା ଦେଇକି ଯିବ୍ ମୁଁ କହିଲି ହଉ ଠିକ୍ ଅଛି। ମୁଁ ସେଇଟୁ ରାତିରେ କିଛି କରୁନି ମୁଁ ବି ଦି ତିିନ୍ ଏଲାଣି ରୁଟି କରୁଚି ଗୋଡ଼ ହାତ ବିନ୍ଧାବିନ୍ଧି ହଉଚି ବୋଲି ମୁଁ ରୁ ରୁଟି କରୁଥିଲି ହେଲା ରୁଟି ଭଜା ରାତିରେ କରିଦିଏ। ତ ମତେ ସୋଉଟୁ କହିଲା ଯଦି ତୁ ନ ଆସି ତ ମୁଁ ସେଟାକୁ ନଅଟା ଯେମ୍ତି ବାଜିଲା ମୁଁ ତାକୁ ଫୋନ୍ କଲି, ମୁଁ କହିଲି ଆରେ ଆସିବୁନି କି? ନା-ନା ଦିଦି ମୁଁ ମତେ ଲାଗୁଚି ଦି ଜଣ ରହିଛନ୍ତି ସାଙ୍ଗ ହେଇକି ହେଲା। କୁହୁଚି ନା ଦିଦି ମୁଁ ପା ତାକୁ ତା ଭଉଣୀ ପାଖରେ ଛାଡି଼ଦେଲି। ମୁଁ କହିଲି ତୁ ମତେ ଥରେ କହିବୁନି କି ଦିଦି ତାକୁ ଛାଡି଼ ଦେଇ କି କଣ କଲି କଣ ନାଇଁ କହିବୁ ତ ଆଟ୍ ଲିଷ୍ଟ୍ ଥରେ। ସୋଉଟୁ କହୁଚି ହଉ ଦିଦି କହିକି ମୁଁ ରାଗି ସେଠୁ ଫୋନ୍ କାଟିଦେଲି, ତାପରେ ସୋଉଟୁ ଏ ଆଉ ତ ରୁଟି କରିଆକୁ ମୋର ଆଉ ପେସେନ୍ସ୍ ନଥିଲା ସେଠୁ ବ୍ଲିଙ୍କିଟ୍ ରେ ଅର୍ଡ଼ର କରିଦେଲି। ହେ କଣ ତ ଆଉ ଚା କରିକି ଖାଇଦେଲି ଆଉ ବ୍ରେଡ଼-ବ୍ରେଡ଼।
କଣ ଅର୍ଡ଼ର କର୍ଥିଲୁ କହୁନୁ ଚାଲୁ ସଂସ୍ତା।
କଁ କଉଚୁ?
ତୁ କଣ ପାଠ ପଢି଼ଦେଲୁ, ମୁଁ କଇଲି ଚାଲୁ ସଂସ୍ଥା।
ହୁଁ। କିଛି ବି ଆଉ ୱାର୍ଡ ୟୁସ୍ କରିବୁନି କଟିଯିବ ନଏଲେ ମାନେ ବୟେସ୍ ଇଜେକ୍ଟ୍ ହେଇଯିବ।
ହଁ ବା ସିଲେ ଭାବୁଚି କଁ କଇବି କଣ।
ହଁ ଆଉ କଂ କ ଖାଇବୁ କଣ?
ଖାଇବି ଭାତ, ଆଳୁ ଭତ୍ତା, ପଖାଳ। ମୁଣ୍ଡଟା ପ୍ରବଳ ବିନ୍ଧୁଚି ସୋୟାବିନି ସିଏ ମତେ କଉଥିଲେ। ସୋୟାବିନ୍ କରେ ବୋଲି ମୁଁ କଇଲି ନା ମୋତେ ଇଚ୍ଛା ନାଇଁ ଖାଇଆକୁ ସୋୟାବିନ୍ ଆଉ। ତାପର୍ ହଁ କଉଥିଲେ ମୋର କିନ୍ତୁ ଇଚ୍ଛା ନାଇଁ ମୁଁ ସେଥିପାଇଁ ମନା କଲି। ଆଜ୍ଞା! ମୁଁ କଇଲି ପଖାଳ ଖାଇଦେଆ ଆଉ ପଖାଳ ଆଉ
ହଉ ତୁ ଭାଇଙ୍କ ଫୋନରେ ବି କର୍ଦବୁ ଏଇଟା ହେଲା ତୋର ମୋର କଥା ହେବା।
ହଁ! ଚାଲୁ ସଂସ୍ତା।
ପରେ ପଇସା ମିଳିବ କଣ ଆଉ କଣ କହ। କଣ ଆମ ବଏସ୍ ଗୁଡ଼ା ୟୁଜ୍ ହଉଚି ଆଉ।
ହଉ ହଉ ଆମେ ସ୍ପେଶାଲ ପିଲାଙ୍କ ଭଏସ୍ ଗୁଡା ୟୁଜ୍ ହଉଚି ଗୁଡା ଆପ୍
ହୁଁ ଭାଇ ଆଉ କଣ କ? କାଲି ତାପରେ ଯିବି କାଲି ମୁଁ ରୋହିତକୁ କହିଚି। ଛାଡ଼ିଦବେ ନେଇକି।
ହୁଁ!
ସକାଳେ।
ଆସିବୁ କେମ୍ତି?
ଏ ତାରି ସାଙ୍ଗରେ ପଳେଇବି ଏକ୍ଜାମ୍କୁ କାହିଁନା ତାର ମୋର ସେମ୍ ସେଣ୍ଟର ପଡ଼ିଚି। ହୁଁ?
ଦି ଜଣ ସାଙ୍ଗ ହେଇକି ଯିବ।
ହୁଁ।
ହୁଁ ହୁଁ।
ଲାଉସ୍ପିକର ଦେଇଚୁ କି?
ଉଁ ହୁଁ।
ଲାଉସ୍ପିକର ଏଥିରେ ନାହିଁ କିନ୍ତୁ ମତେ ବହୁତ୍ ସ୍ଲୋ ଶୁଭୁଚି।
କଁ ପାଇଁ ତୋ କଥା ତ ମତେ କ୍ଲିୟର ଶୁଭୁଚି ମୋର ଭଲ୍ୟୁମ୍ ବି ସବୁ ଫୁଲ ଅଛି।
ମୁଁ ପୁରା କାନ ଭିତରେ ପୁରେଇ ଦେଇଛି।
ଉଁ ତାହେଲେ ତୋର ଅଲଗା କିଛି ଆପ୍ ବୋଧେ ଓପନ୍ ଥିଲା ସେଥିପାଇଁଁ ଶୁଭୁଚି କି କଣ।
କେଜାଣି ମେବି। ସବୁ ଉଡେଇ ଦିଏ।
ହୁଁ!
ହଉ ଆଉ କଁ କ ମୁଁ ସାଇଆ ଭାବୁଚି କାଲି
କାଲି। କାଲି ତାହେଲେ ତୁ ସାଡେ ଯିବୁ ନାଇଁ? ହୁଁ ପଢିଲୁ ନା ପଢିନୁ?
ତାର ଷ୍ଟୋରି କହୁଥିଲି ମୁଁ କିଛି ପଢିନି ଏକ୍ଜାମ୍ ଦେଇ ନଥାନ୍ତି ତାର ଯେହେତୁ ସେଇ ସେଣ୍ଟରରେ ପଡିଚି
ତୁ ଆମର ତିନିଥର କହିସାରିଲୁଣି ତିନି ଥର।
ହୁଁ!
କି ନା ମୁଁ ଇଏ କରିବିନି ଯୋଉ ଏଇଥର ପ୍ରିପାର ହେଇନି।
ମୁଁ ଏଥିର ଦେଇନଥାନ୍ତି ଏକ୍ଜାମ୍ଟା ଆରେ ମୁଁ ମନରେ ଭାବିକି ପକ୍
ମୋର ଗୋଟେ ଇଚ୍ଛା ହେଲାଣି ନେଡେ ଦବା ପାଇଁ ମୁଁ ଦି ତିନିଟା ରିଲିସ୍ ଦେଖି ଦେଇଚି।
ଆରେ ମୋର ଦେଇଥାନ୍ତି ମୁଁ ଏଥର ଏଥିପାଇଁ ମୁଁ କହିଲି ମାସ୍ ମାସଟେ ମୋ ପାଖରେ ଟାଇମ୍ ଅଛି। ମୁଁ ଆଟ୍ଲିଷ୍ଟ୍ ପଢ଼ିଲେ ପି ଏଚ୍ ଡି ଓନ୍ଲି ମୋର କ୍ଲିୟର୍ ହେଇଯିବ। ଏବେ ମାସ ତ ଖାଲି ବୁଲୁଛି ଘିରି ଘିରି ଏପଟ ସେପଟ ଆଉ। ଭାବୁଛି ଆଡାର
ହଉ ଏଇଟା ସରିଯାଉ। ଆରେ ଏଇଟା ସରିଯାଉ ହେଲା। ତା ପରେ ମାନେ ଯେତେବେଳେ ଯେ ସେଟା କରିବୁ ଏକ୍ସଟ୍ରା ସେ ଯୋଉ। ହଁ ସେଟା ଯୋଉଟାନେ-ନିକ୍ସ୍ଟା କରିବୁ ଏଠି ହେଲା। ତା ଭିତରେ ତୁ ସେଠି ତୋର ଅନଲାଇନ୍ ନହ କର। ନ ହେଲେ ତୋର ପଢ଼ାପଢ଼ି କରିବୁ ଆଉ କଣ?
ହଁ ମୁଁ ଭାବୁଛି ହାର୍ଡଲି ଗୋ ହଁ ଡିସେମ୍ବର ମାସ ବେଳକୁ ତ।
ମୁଁ ପୁରା ଶୋଇଚି ଏମିତି ମୁଣ୍ଡ ଯୋଉ ବିନ୍ଧା। ଉଠିଲି। ତୁ ଫୋନ୍ କଲୁ ମୁଁ ଉଠିଲି।
ହୁଁ।
ତିନ୍ଦା। ଫୋନ୍ ବି ଉଠିକି ଉଣ୍ଡାଳୁଚି କୁଆଡେ ଗଲା। ବାଜୁଛି ମୋ ଫୋନ୍ ଯାଇ କଣରେ ପଡିଚି। ଫୋନ୍ ଉଠି କଥାବାର୍ତ୍ତା।
ହଁ।
ଆଉ କଣ କହ? ତୋ ଦେହ ପାଗ ଭଲ ଅଛି?
ହଁ ଭଲ ଅଛି।
ତୋ ଦେହ ପାଗ ଭଲ ଅଛି। ହଉ। ଆଉ ଯଦି କଣ ହେଲା କହିବୁ ଆଉ ଯିବି ଆଉ
ଆଚ୍ଛା ତୁ ବହୁତ ସ୍ଲୋରେ କଥା ହଉଚୁ। ସେଇଥିପାଇଁ ମତେ ଠିକ୍ ରେ ଶୁଭୁନି ଜୋର ପାଟିରେ କଥା ହ।
ମୁଁ ଶୋଇକି ଉଠେ। ମୁଁ ତ କାନ ପାଖରେ ଦେଇଚି। ଏଡେ ବଡ ପାଟରେ କଥା ହଉଛି। କାହିଁକି ମୁଁ ନର୍ମାଲ ଯେତିକି ଯେତିକ ଜୋରେ କଥା ହବ ସେତିକି ଜୋରେ ହିଁ କଥା ହଉଚି। ଆଉ କେଏନ୍ତି କଥା ହେବି କ।
ହଉ ହଉ ହଉ। ଆଜି ପୁରା ମମ୍ମି କଲ୍ କରିକି ବାଇଆ ତୁ ଯାଉ ଲଙ୍କା ଫ ଙ୍କା ହେଇକନା ମୁଁ କହିଲି ମମ୍ମି ଯଦି ସେତିକି ତୁ ମତେ ଭଲ ପାଇଥାନ୍ତୁ କହିଥାନ୍ତୁ ବାଇଆ ତୁ ଗୋଟେ ଗ୍ରାଇଣ୍ଡର କିିଣ୍ ଦେ ଆଉ ଛେଚେନା। ତୋ ମନରେ ଆଉ ଭଲ ପାଇବା ନାଇଁ। କହୁଛି ହଉ ଆଉ କକା ଟିକେ ଯାଆ ନ୍ତୁ। ହଁ ବା ଆଉ କକା ଟିକେ ଯାଆନ୍ତୁ। ତାପରେ କିଣିବୁ ମୁଁ କହିଲି ହଉ ଠିକ୍।
ଆଚ୍ଛା। ହଉ କିଣି ଦେବୁ ଆର ମାସ ଆଡକୁ ଆଉ କଣ? ତୁ ବି ଚାହିଁଲେ ନେଇ ଆସି ପାରିବୁ। ଏବେ ଛୋଟା ଗୋଟେ। ଛୋଟା ଗୋଟେ ଆଣୁନୁ ହେଲେ।
ଚାହୁଁନି। କାହିଁକିନା ମତେ ବହୁତ ମାନେ ଏଠି ପ୍ରେସର ହେଇଯିବ ପଇସାର। ସେଥିପାଇଁ ଆଣିବାକୁ ଚାହୁଁନି ଏବେ।
ହଁ ଯେ ଦେଖ୍। ତୁ ଏକାଥରେ ସେବେ ବି ତ ମାସେ ପରେ ବି ତ କିଣିବୁ ନା।
ନା ମାସେ ପରେ କିଣିଲେ ବି ସେ ଛୋଟିଆ ଟେ ହିଁ କିଣିବି। ହଁ ବଡ କିଣିବି ନା। ମୋ କକା ପୁରା ଏବେ ମାନେ ଟିକେ ଟିକେ ଡିପ୍ରେସନକୁ ପଳେଇ ଗଲେଣି।
କାଇଁଁ?
ସତ କଥା ବା।
ସେ ହବ ଆଉ।
ଯାହା ବି ହେଲେ ଗୋଟେ ଚାକିରି ଦର୍ କାର ହଉଚି ମତେ ମୁଁ ଆଟଲିଷ୍ଟ ମୋ ବର୍ଡନ ଟା ମୁଁ ଆଉ ତାଙ୍କ ଉପରେ ପକେଇବାକୁ ଚାହୁଁନି।
ହଁ। ଏ ଆଉ କଣ କଇବି।
ହଁ ଆଉ କଣ କହ?
ହୁଁ କଣ କହିବି ଏଠି ଯୋଉ ରହୁନାହାନ୍ତି ଯୋଉ ପିଲା ତଳେ ଗ୍ରାଉଣ୍ଡ ଫ୍ଲୋର ରେ
ହୁଁ।
ସିଏ ଖାଲି ବଲ ବଲ କରି ଅନଉଚନ୍ତି ଦେଖାଯାଉଚନ୍ତି ତା ସବୁ ଚୋରଙ୍କ ଭଳିଆ।
ହୁଁ ଜାଣିଚୁ ତୁ କଥା କଥାରେ ମତ୍ ମତେ ଲାଗୁଚି ଦିଥର କଇସାଇଲୁଣି।
ନାଇଁ ତ ମୁଁ କିଛି କଇନି ନା ନା।
ଥର ଫେରି ରିଜେକ୍ଟ ହେଇଯିବ କଲ୍ ଲାଗୁଚି ଏଇଟା।
ନା ମୁଁ ତ ତତେ କିଛି କହିନି ଏ ଯାଏଁ କଇଲିଣି। ମୁଁ କହିଲି ଏଡ଼େ ଏଡ଼େ ଆଖି କରିକି ଅନଉଚନ୍ତି।
ନା ତା ପୂର୍ବରୁ ଛାଡେ ଆଉ କଣ କ?
ନା।
ହଉ ହଉ ହଉ ହେଲା ଆଉ ପଇସା ଆସିଲେ ଜାଣିବୁ ତାପରେ ଆଉ।
କଁ ଇଲୋ ବୋଉଲ ତୁ କଣ ହଉଚୁ। ମତେ ଲାଗୁଚି ତୁହିଁ ବୋଧେ ସବୁ ଇନକମ କରିଦବୁ ମୋ ପାଇଁ କିଛି ରଖ ଟିକେ।
ପିଲା ପାଇ ସାଇଲେଣି।
ଆରେ ଦେଖ ମେନ୍ ହଉଚି ହଁ ଏଟା ବୁଝେଇବା ପାଇଁ ହଁ ମୁଁ ଦେଖ ଦେଖୁଥିଲି ସେୟାର୍ କରୁଥିଲି ହଁ ତୁ ଆଉ ଆଉ କାହା ସାଙ୍ଗରେ କଥା ହେଲୁଣି ନା ମୋ ସାଙ୍ଗରେ ଖାଲି କଥ
ନା ନା ଜଗା ସାଙ୍ଗରେ କଥା ହେଇଥିଲି।
ଜଗା ସାଙ୍ଗରେ କଥା ହେଇଥିଲି।
କିନ୍ତୁ ଆଉ କାହା ସାଙ୍ଗରେ କଥ୍ କଥା ହେଇନି ଆଉ ମ୍ୟାମ୍ ଥର ଟେ ମତେ ଫୋନ କରିଥିଲେ ମଧୁମିତା ମ୍ୟାମ୍ ତାଙ୍କ ସାଙ୍ଗରେ କଥା ହେଇଥିଲି।
ଆଚ୍ଛା।
ସଉଦା।
ମୁଁ ବି କରିବି ନା ମୁଁ ବି ସମସ୍ତଙ୍କ ସାଙ୍ଗରେ ଗପିବି।
ଆରେ ସେ ଆନ୍ ନିଜ ଇଏରେ କଥା ହେଲେ ଏଇ ଯୋଉ ହଁ ସେଇଆ ବୁଝେଇବାକୁ ଟିକେ ପଡିବ ତୁ ବୋଉ ସାଙ୍ଗରେ ବି କଥା ହେଇପାରିବୁ।
ମୋ ବୋଉର ୟୁ ପି ଆଇ ବା ନାହିଁ। ନା ୟୁ ପି ଆଇ ନାଇଁ ଆଉ ମୋହିନୀ ଫୋନରେ ଅଛି ମୋହିନୀ ସାଙ୍ଗ ରେ ଗପିବି। ହଁ ମୋଚିପର୍ଣ୍ଣା ସାଙ୍ଗରେ ଗପିବି ମୋ ଦିଦି ସାଙ୍ଗରେ ଗପିବି ଆଉ ଆଉ ସାଙ୍ଗରେ ତୋ ସାଙ୍ଗରେ ପ୍ରତିକ ସାଙ୍ଗରେ ଆଉ କ ରିତୁକୁ ବି କହିଦେବି
ଚାରିଥର ତୁ ତାଙ୍କୁ ଚାରି ଥର କଲ୍ କରିପାରିବୁ ସିଏ ତୋତେ ଚାର ଥର କଲ୍ କରିବେ କିନ୍ତୁ ତୁ ଯେତେବେଳେ ଚାର ଥର କଲ କରିଦବୁ ତାପରେ ସେଟା ଇଏ ହେଇଯିବ।
ହଁ ସେଇଟାକୁ- ହଉଚି ତାପରେ ଆଉ କାହାକୁ ଆଉ ସବୁ କହିବାକୁ ପଡିବ ଆଉ। ଦେଖିଆ ଆଉ କିଟି ଅଛି। କିଟି ଆଇଲେ ଯାଇଁକି ଯାହା ହବ କିଟି ଘରେ ସେ ବା କଥା ହେଇ ପାରିବନି।
ହଁ
ହୁଁ କିଟି କଥା ଆଜି ସାର୍ ପଚାରୁଥିଲେ ସାର ପଚାରୁଥିଲେ ମୁଁ କହିଲି କିଟି କଥା ସାର ଆଜି ପଚାରୁଥିଲେ
ହୁଁ
ମୁଁ କହିଲେ କଣ ସେ କେବେ ଆସିବେ କଣ କରିବା ମୁଁ କହିଲ କହିଲେ ସରିଲାଣି ତ ଆଉ ସରିଯିବ କେଇଟା ଦିନ ମୁ କହିଲି ସାର ଏମତି ଏମତି ପ୍ରୋବ୍ଲେମ ଆଉ କଣ କରିବା ମୁ କହିଲି ସେଠୁ ତାପରେ ମ୍ୟାମକୁ ବି ସେ କହିଥିଲା ନା କଲ କରିକି ଆ ମାମ୍ କହିଲେ କହିଲେ ସାର୍ ଏମିତି ଏମିତି ପ୍ରୋବ୍ଲେମ୍ ସାର କହିଲେ ହେଲ୍ଥ ଇସୁ କାହାର ତାଙ୍କର ନା ତାଙ୍କ ଫ୍ୟାମିଲିରେ ମ୍ୟାମ ସେଠୁ କହିଲେ ମୁଁ ବି କହିଲି ହ ସାର୍ ଏ ପ୍ରୋବ୍ଲେମ୍ ଆଉ ତା ମଦର ନାହାନ୍ତି ତ ସେଥିପାଇଁ ଟିକେ ପ୍ରୋବ୍ଲେମ ହଉଛି ଆଉ କଣ କରେ ନା ହଉ ଠିକ୍ ଅଛି ଆଉ ତାଙ୍କୁ କୁହ ଦୁଇ ତିନି ଦିନ ଭିତରେ ଟିକେ ଆସନ୍ତୁ ଥାର୍ଟି ଭିତରେ ତ ସରିଯିବ ଆ
ରଖୁଛି ତୁ ମତେ କଲ କର ଏବେ ହେଲା
ବହିଲ ଆ ରଙ୍ଗ ଇଲୋ ମାଲ ହଉ